ହାଲୋ
କୁଅ?
ହୁଁ କଁ କରୁଚୁ? ଖାଇବା ପିଇବା ସଇଲାଣି? ହାଲୋ
ହ୍ୟାଲୋ
ଖାଇବା ପିଇବା ସଇଲାଣି?
ଉୁଁ ଏ ଖାଇବା ପିଇବା ହଁ ଜଳିଖିଆ ଖାଇଥିଲି।
ହଅଁ। ଆମେ ଥରେ କଣ କରୁଛୁ ଜାଣିଛୁ ନା ଆମେ ଥରେ ଯାଇଛୁ ପହର ଦିନ ଫିଲ୍ମ ଦେଖିବାକୁ ଯାଇଥିଲୁ ଯାଜପୁର ଟାଉନ ନା ରୋଡ ରୋଡ ଯାଇଥିଲୁ ଫିଲ୍ମ ଦେଖିବାକୁ ଫିଲ୍ମ ଦେଖିବାକୁ ଯାଇଛୁ ବାଟରେ ମାନେ ଏତ ଏ ଅଶୃଙ୍ଖଳା ସବୁ ଏଥରକ ହେଲାଣି ଇଁ ଗାଡି ମଟର କହିବାର କଥା ନାଇଁ। ମାନେ ରାସ୍ତା ପୁରା ଦିଟା ଚାରିଟା ରାସ୍ତା କରିଦେଇଛନ୍ତି ଲୋକମାନେ ଏତେ ଅସୁକ୍ଷୀଣତ ବାଗରେ ଚଲଉଛନ୍ତି ଗାଡି ଏ ମାନେ ଆମର ପୁରା ଗାଡି ଆକ୍ସିଡେଣ୍ଟ ହେଇଯାଇଥାଏ ସଡକ ଦୁର୍ଘଟଣା ରୁ ଆମେ ବଞ୍ଚିଲୁ ମାନେ ଏମିତି ସବୁ ଗାଡି ଚଲୋଉଛନ୍ତି କହିବାର କଥା ନାଇଁ। ଆମେ ଟିକେ ଖୁସ ଆମେ ଟିକେ ଖୁସି ବାସିଲେ ବୁଲିବାକୁ ସବୁ ଯାଇଥିଲୁ ସାଙ୍ଗସାଥି ମାନେ ଏଇ କୋଡିଏ ତିରିଶି ଜଣ ଯାଇଥିଲୁ।
ହୁଁ
ପୁଅ ପିଲା ଆଠ ଦଶ ଜଣ ଝିଅ ପିଲା ଆଠ ଦଶ ଜଣ ସବୁ ବୁଲିବାକୁ ଯାଇଛି। ବୁଲିବାକୁ କେତେ ମଜା ମସ୍ତିରେ ଗଲୁ ବୁଉ ହଁ କେତେ ମଜା ମସ୍ତ ଥିରେ ଗଲୁ ବୁଲାବୁଲି କଲୁ। ଆମେ ସବୁ ସ୍କୁଲ ଆମର ସବୁ ଗାଁ ସ୍କୁଲ ଆମେ ସବୁ ଛୁଆ ବଳର ସାଙ୍ଗ ଆମ ଗାଁ ରେ ସବୁ ଥିଲୁ ଆମେ ସବୁ ଯାଇଥିଲୁ ବୁଲାବୁଲି କରିଆକୁ। ଆଁ ଏଇ ସାଙ୍ଗ ପିଲା ଘରକୁ ଗଲା ମନ ଚାଲ ଯିବା ବୁଲିବାକୁ ନା କଣ? କୋଡି ଫି ଭୋଜି କରିବା ଆଁ ଯାଇଥିଲୁ ଫିଲ୍ମ ଦେଖିଆକୁ ମାନେ ଆଜିକାଲି ଏମିତି ସବୁ ଗାଡି ଚଲୋଉଛନ୍ତି ଆମ ପରିବେଶ ପୁରା ଦୂଷିତ କରିଦଉଛନ୍ତି। ଆଦି ଗାଁ ଗାଡି ମଟର ଖାଲି ମାନେ ସାଏଁ ସାଏଁ ସାଏଁ ଛୋଟ ଛୁଆ ଆଜି କାଲି ତ କେହି ମାନୁନାହାଁନ୍ତି ଛୋଟ ଛୋଟ ଛୁଆଙ୍କୁ ଗାଡି ଦେଇ ଦଉଛନ୍ତି ବାପା ତ ମ ମାନେ ସେ ଖାଲି ପିଟି ପାଟି ଦଉଛି ଗୋଟେ ଗା ଆମ ଆମ ଆଗ ଆଗରେ ଗୋଟେ ପୁରା ମାନେ ପୁରା ଦୁର୍ଘଟଣା ହଉ ହଉ ବଞ୍ଚିଗଲା। କୁହନା କୁହନା ଆମେ ପୁରା ଛାତି ପୁରା ଥରିଲା ପୁରା ଯେମିତିଆ ଘଟଣା ତାପରେ ଆସିକି ଘରେ ଚୁପଚାପ ହେଇ ବସିଗଲୁ ଆଉ ଘରେ କାହାକୁ କହିଲୁନି ଘରେ ସିନା କହିଲେ ପାଟ ଟି କରିବେ ବାପା ମା। ଆମେ ଆଉ କିଛି କହିଲୁନୁ ଏମ ସବୁ ଚାଲିଛି ଆଉ ଆଜି ଗାଲିର ନୂଆ ଖଳା ଆଉ ହୁଁ
ଆଉ
ଏମିତି ଗାଡି ଚଲୋଉଛନ୍ତି ଯୋଉ ତାଙ୍କ ବାହାପିଆ ଗୁଣ ଦେଖେଇବା ପାଇଁ। ସେମାନେ ଏମିତି ଗାଡି ଚଲେଇ ପାରନ୍ତି।
ହଁ ବା ହୁଁ
ରୋଷେଇ ଆଜି କଣ କଣ ହେଇଛି?
ରୋଷେଇ ଦେଖିବା ଟିକେ ଅରୁଆ ହାତ କରିଦବା ଆଉ ଡାଲି ଟିକେ କରିଦବା ନା ନା ରୋଷେଇ ହେଇନି ରୋଷେଇ ହବ ଆଉ। ଏଗାରଟା ହେଇଛି ଆମର ଖାଉ ଖାଉ ସବୁ ବାରଟା ଗୋଟ ଦିଟା ବେଳକୁ ଖାଇବେ। ହୁଁ ଦିଟା ବେଳୁ ଖାଇବେ? ହୁଁ ଭାତ କରିଦବା ଟିକେ ଡାଲି କରିଦବା ବାରିରେ ଦିଟା ଶାଗ ବୋଉ ଆଣିଥିଲେ ହଁ ଟିକେ ସଜନା ଶାଗ ଟା ପୁରା ଭିଟାମିନ୍ ନୁଁ କି ସଜନା ଶାଗ, ନେଉଟିଆ ଶାଗ ତାକୁ ଟିକେ ଭାଜିଦବା ଆଳୁ ପୋଟଳ ଟିକେ ଭାଜିଦବା। ବଢି ଟିକେ ଚୁରିଦବା ବାଦାମ ଯୋଉ ଚିନା ବାଦାମ ଟିକେ ଚୁରିଦବା। ଆଉ କାକୁଡି ଅଛି ଆଉ ଆମ୍ବ ଅଛି ଆଉ କିଛି କରିବାନି ଗରମ ଖରା ହଉଚି ଖାଇବାକୁ ଇଚ୍ଛା ହଉନି। ପଖାଳ ଦିଟା ଖାଇଲେ ଶାନ୍ତି। ହଁ ଏମିତି ଏମିତି ସବୁ ଚାଲଚି ଆଉ। ହଁ।
ହୁଁ। ଝିଅ ସ୍କୁଲ ଗଲାଣି?
ଆମର ବି ଇଆଡେ ବଢିଆ ବଢିଆ ସାଙ୍ଗ କ କହିଲ ଗଛ ଲାଗିଚି। ପୁରା ଆମର ସେଠି ଗୋଟେ ଅଛି ବଗିଚା ଟିକେ କରୁଚନ୍ତି ଆମ ବାପା ମାନେ ବିଭିନ୍ନ ପ୍ରକାର ଫୁଲ ଯେତେ ଫୁଲ ଖୋଜି ପାରିବ। ଆମ ଠାକୁର ତ ଆମରଠ ଠାକୁର ତିନି ଘଣ୍ଟା ପଳେଇ ଯାଉଚି ପୂଜା କରି
ହଁ।
ହଁ ହଁ। ହୁଁ। ଏମତି ସବୁ ଚାଲିଚି ଆଉ।
ଆଉ କଣ କଣ ଲାଗିଚି ତମ ବାରିରେ?
ଆମ ବାରିରେ ସବୁ ଲିଚି ଗଛ ଲାଗିଚି। ଉଁ ଆଉ ଏଇ
ଆଉ ଆଉ ପା କୋଠେ ଅଲଗ ଜାଗାରେ ସବୁ ଗଛ ବଛ ଲାଗିଥିଲା ଆମ୍ ଫାମ ଗଛ?
ହଁ ଆମର ସେଠି ଗୋଟେ ଛୋଟ ପ୍ଲାଣ୍ଟ ବଡ ପ୍ଲାଣ୍ଟ ଟେ ଅଛି। ସେଇ ପ୍ଲାଣ୍ଟ ରେ ଆମ୍ବ ଗଛ ଆଉ ସବୁ ବିଭିନ୍ନ ପ୍ରକାର ପରିବା ଲାଗିଚି ଭେଣ୍ଡି ବାଇଗଣ ଜହ୍ନି। ଭେଣ୍ଡି ବାଇଗଣ ଜହ୍ନି କାକୁଡି
ସେଷବୁ ବି ଲାଗିଚି?
ହଁ ତା ଦେହରେ ସେପଟା ଗଛ ଅଛି। ହଁ ସେପଟା ଗଛ ଅଛି।
ପଣସ ଆମ୍ବ କହୁଥିଲେ
ପଣସ ଆମ୍ବ କଦଳୀ ମାନେ ଯାହା ଖୋଯିବ ସବୁ ପ୍ରକାର ଗଛ ଲାଗିଚି। ଲାଗିଚି ହୁଁ ଏ ଯୋଉ କିଣିକି ଆଣି ଖାଇଏ ଯୋଉ ହ ସେ ର ସବୁ କଣ କଇଲୁ ମାର୍କେଟରେ ସବୁ ବଜାରକୁ ଯିବ ଖାଲି ସବୁ କେମିକାଲ ଜିନିଷ ଗୋଟେ ଦିନି ପରିବା ଆଣିଲେ ସବୁ ପଚି ଯାଉଚି। ସେଥିପାଇଁ ଆମେ ଆଉ ଆଣୁନୁ ଆମର ସେଠି ତ ଅଛି ଗୋଟେ ବଡ ବଗିଚାଟେ ଅଛି।
ଖାଉହାନ୍ତି ମା ଖାଉନାହାନ୍ତି ଏବେ କଣ ଆମ୍ବରେ କଣ ମିଶୁଛି କି ସ୍ପ୍ରେ ପକଉଚନ୍ତି ବୋଲି।
ହଁ ସ୍ପ୍ରେ ପକଉଚନ୍ତି ସେଉରା ମାନେ କଣ କିଇଲୁ ପାଚି ଯାଉଚି ଦେଖିଲା ବେଳକୁ ମିଠା ଜମା ନାହିଁ। ହୁଁ ସେଗୁରା ମିଠା ବି ଲାଗୁନି ଆଉ ଇଏ ଯୋଉ ବାହିରେ ପୁରା ପା ଚିନି ପୁରା ମହୁ ବା ଗିଆ ପୁରା ମିଠା ହୁଁ ହଁ। ଆମର ତ ଇଆଡେ ସବୁବେଳେ ଦେଶୀ ଆମ୍ବ ଆମ ଗଛରେ ତ ହେଇଚି ପୁରା ବଡ ବଡ। ଆ ସେ ଆମ୍ବ ପଣସ ଆଉ ସ ପିଜୁଳି କଦଳୀ ସଜନା ଶାଗ ଛୁଇଁ ସବୁ ପ୍ରକାର ଗଛ ଲାଗିଚି। ଆଁ ଏବେ ସବୁ ପରିବା ସବୁ ଲାଗୁଚି। ଏ ନେଉଟିଆ ଶାଗ ଆଉ ପାଳଙ୍ଗ ଶାଗ କଳମ ଶାଗ ସବୁ ପ୍ରକାର ଶାଗ କାରଣ ଆମକୁ ଟେ ଶାଗ ଭଲ ଲାଗେ ବୋଲି। ଖାଇବାକୁ ଆମର ସିଆଡେ ସବୁ ପ୍ରକାର ଶାଗ ସବୁ ଲଗା ହେଇଛି।
ଗୋଟେ ବୁଣା ଲୋକକୁ ଦେଖିଲି ବର୍ତ୍ତମାନ।
ଉଁ।
ଗୋଟେ ବୁଣା ଲୋକକୁ ଦେଖିଲି ବର୍ତ୍ତମାନ।
ହଁ।
ଯିଏ ଆମର ଲ ଲୁନା ଚଢ଼ିକି ଯାଆନ୍ତି ଫେରିବାଲା।
ହଁ।
ବହୁତ ଦିନ ପୂର୍ବରୁ ଯାଏ ସେ ଏଠିକି ବି ଆସିଛନ୍ତି।
ପରବ ନା।
ଟୋପି ପିନ୍ଧି ଥାନ୍ତି।
ହଁ ସେ ଆଉ ଗାଁକୁ ଆଉ ଆସୁନାହାନ୍ତି।
କେବେ କେବେ ଆସୁଛନ୍ତି। କେବେ କେବେ ଆସୁଛନ୍ତି ମାନେ ବହୁତ କମ ବର୍ଷକୁ ଥରେ ଦି ଥରେ ଆସ ଚ ଫେରି ବାଲା ସିଏ ଏଠିକି ଆ
ହୁଁ ଏମିତି ସବୁ ଚାଲିଛି ଆଉ। ହଁ। ଏଇ ବାରିକି ଯାଇଥିଲେ ବୋଉ ଆଇଁଲେ ଆମର। ଆଉ ଯୋଉ ବାଇଗଣ ଦିଟା ଭେଣ୍ଡି ଦିଟା। କଖାରୁୁ ଫୁଲ, କଖାରୁ ଡଙ୍କ। ସବୁ ନେଇ ଆଇଲେ ଆଜି ପାଇଁ ଆମର ରୋଷେଇ ପାଇଁ ଆମର ପରିବା ଯୋଗାଡ ହେଇଗଲା। ଏଇ ଯୋଉ ସେଇଗୁଡା ଖାଇଲେ ଭଲ ତା ଦେହରେ ସାର ଫାର ଦିଆ ହଉନି ନା ପୁରା। ଗୋବର ଖତ ଆମର ଏଠି। ଗାଈ ଅଛନ୍ତି ଗାଈ ହଁ ଗାଈ କ୍ଷୀର ଦଉଛନ୍ତି ଗୋବର ଖତ ଦେଇ କି ଆମର ସେ ସବୁ ଗଛ ଲାଗିଛି ନା। ଆମର ବଢିଆ ସବୁ ପରିବା ଗୁରା ପୁରା ମିଠା ଲାଗୁଛି। ଗୋଟେ ଭାଜି ଦବୁ କି ପୋଡିଦବୁ ପୁରା ଟେଷ୍ଟ ହଁ ପୁରା ସ୍ଵାଦ।
ଏଠି ସବୁ ଲଗେଇ ଲାଗେଇ ଦେଇଛି। ସବୁ ମୁଁ କଦଳୀ, ସଜନା ଶାଗ ଏଇନା ପାରି। କି ଆଣିଲା ସଜନା ଶାଗ ପାରିକି ଆଣିଲା ଏଇ। ଉଁ କଲରା କାଲି ଗଛରୁ ତୋଳୁଥିଲା ଉମ କାଲି ସେ ମନ୍ଦାର ସବୁ ଫୁଲ ଯଉ ନ ଥାଏ ଉଁ କଦଳୀ ର ଫୁଲ, ଭଣ୍ଡା ତାକୁ କାଲି କରିଥିଲା। ଅ ମା ଆମର ପ୍ରାୟତଃ ପରିବା ସବୁ ମାନେ ବେଳେ ବେଳେ ସାରୁ ଗ ଛ ଘରେ ଲଗେଇବ ଅମୃତଭଣ୍ଡା ଲଗାଏ ତାର ପ୍ରାୟ ଟାଇମ୍ ବେଳେ ବେଳେ କିଣେ ନା ସିଏ। ଛୋଟ ପରିବାର ତାର ହେଇଯାଏ।
ହୁଁ ଆମର ବି ସେଇ ପ୍ଲାଣ୍ଟରେ ଅମୃତଭଣ୍ଡା ଆମର ଅମୃତଭଣ୍ଡା କିଣା ହୁଏ ନା। ଆ ସଜନା ଛୁଇଁ କିଣା ହୁଏ ନା ବାରିରେ ଅଛି।
ଏଠି ମାଛ ଫାଛ ବି କିଣିବାକୁ ପଡେନି ଏଠି ମାଛ ଗାଁକୁ ମାଛ ପଳେଇ ଆସୁଛି ସବୁଦିନ ସମସ୍ତେ ର ଖୁଛନ୍ତି ତ ଆମର ଯେମିତି ମାର୍କେଟ କୁ ଯିବାକୁ ପଡିବ ଆଙ୍କର। ସବୁ ଉଁ ଘର କତିକି ଆଣି ଦେଇ ଦେଇକି ଯାଉଛନ୍ତି।
ପୋଖରୀ ଅଛି ଆମର ଦିଟା ବଡ ମାଛ ପୋଖରୀ ଅଛି। ସେଠି ସବୁ ମାଛ ଛଡା ହେଇକି ତାଙ୍କୁ ସବୁ ଦାନା ଦେଇକିନା। ବଢିଆ ବଢ଼ିଆ ଦେଶୀ, ରୋହି, ଭାକୁର, ମାଗୁର, ଗଡିଶ। ଆଉ ଚେଙ୍ଗ, ଚୁଙ୍ଗୁଡି, ସବୁ ପ୍ରକାର ମା
ପ ମାନେ ବ କ ଚାଷ କରୁଛନ୍ତି।
ହଁ ଆମର ଦିଟା ପୋଖରୀ ଅଛି ଛଡା ହେଇଛି ଯେତେବେଳେ ବାର ଦେଖିକିନା ସବୁ ଧରନ୍ତି। ଆମର ବନ୍ଧୁବାନ୍ଧବ ଦିଆ ହୁଏ ଘରେ ଖାଆନ୍ତି ସାଇ ପଡିଶାଙ୍କୁ ବଣ୍ଟା ହୁଏ।। ହୁଁ ଏଇସବୁ ବଣ୍ଟା ହୁଏ। ହଁ ବଢିଆ ବଢିଆ ସେ ମାଛ ଏତେ ସ୍ଵାଦ ଲାଗିବ ଯେ କହିବାର କଥାରେ ନାହିଁ। ପୋଖରୀ ମାଛ ମାନେ ନି ବାଡ଼ିଠୁ ବଢ ହଁ ମାର୍କେଟରେ କଣ ଏତେ ହଁ ସେଇ ଟେଷ୍ଟ। ନା ଏଗୁରା ପୁରା ଦେଶୀ ମାଛ ନା ପୁରା ବଢିଆ ଟେଷ୍ଟ। ହଁ। ଆମର ଗୋଟେ ଫାର୍ମ କରିଛୁ ସେଠି କୁକୁଡ଼ା ଫାର୍ମ ଆମର ବି ଦେ ଦେଶୀ ବି କୁ କୁକୁଡା ରହିଛି ଦେଶୀ ଅଣ୍ଡା ବି ଆଉଛି ଦେଶୀ ଅଣ୍ଡା ଖାଇଲେ କେତେ ବି ଟାମିନ ଆମ ଝିଅ ନେଇକି ସବୁବେଳେ ଆସ ଦେଶୀ ଅଣ୍ଡା ଚାରି ପାଞ୍ଚଟା ଲେଖା ଦିଏଇ। କୁକୁଡା ତା ନାଗି ଆସେ ସେ ତାର ଖାଏ। ହୁଁ ଏମିତି ଆଉ ଆଜି କାଲି ହଁ ଦେଶୀ ଅଣ୍ଡା ଆମର ସେଇ ପ୍ଲାଣ୍ଟ ରେ ଅଛି ଆ ମର ହଁ ଏଇଠି ମିଳେ ଆମର ପ୍ଲାଣ୍ଟ ରେ ପା କୁକୁଡ଼ା ପ୍ଲାଣ୍ଟ ରେ ନୁହଁ କୁକୁଡା ରହୁଛନ୍ତି ସେଠି ଦେଶୀ ଅଣ୍ଡା ଦଉଛନ୍ତି ଝିଅ ପାଇଁ ଆସେ। ହୁଁ।
ସବୁ ଜିନିଷ ଚାଷ କଲେ ଯାଇ ଭଲ ଖାଇପାରିବ।
ହଁ ଆଜି କାଲି ରେଟ ଦେଖୁନ ପରିବା ହଁ। ପରିବା ଯୋଉ ରେଟ ହେଲାଣି ପରିଶ୍ରମ କରୁଚୁ ଆମର ଦିଟା ମଉସା ବା ଦିନରାତି କାମ କରୁଛନ୍ତି।
ହଁ ଯେତେ କାମ କରେଇ ପାରିବ କେତେ ଯେତେ ମାନେ ସବ ଦାୟିତ୍ଵ ନେଇକି ଲୋ କୁ ରଖିକି ଯଦି ଜାଗା ଅଛି ଯଦି କରିପାରିବ ତ ତୁମର ଲା ଭ ମାନେ ତୁମ ଘର ପାଇଁ କିଛି ନହେଲେ ଘର ପାଇଁ ହେଇଯିବ।
ହଁ ଆମର ବା ଗାଈ ଦିଟା କ୍ଷୀର ଦଉଛନ୍ତି କ୍ଷୀର ଦଉଛନ୍ତି ଆମେ ସେ କ୍ଷୀର ଆଣି ବସେଇ ଦଉଛୁ ତା ଦେହରୁ କ୍ଷୀର ବି ଚାହା କରି ନା ଆମର ଦଶଟା ଖଣ୍ଡେ ଗାଇଥିଲା ଏବେ ଦିଟା ଖଣ୍ଡେ ଦଉଛନ୍ତି କ୍ଷୀର।
ଶୁଣିଥିଲି ବହୁତ ଥିଲେ ସେଥିପାଇଁ ତୁ କଣ କହିଲୁ ଦିଟା ତ ମୁଁ ସେଥିପାଇଁ ପଚାରିଲି।
ନାଇଁ ଠି ଅଛନ୍ତି ଏକୋଇଶ ତିରିଶ ଟା ଗାଈ ଅଛନ୍ତି। ସେ ସବୁ ଏଇନା ଛୋଟ ଛୋଟ ସବୁ ଗାଈ ପା ହଁ ହଉ ରଖୁଛି। ଚ୍ଛା।